ହ୍ୟାଲୋ ଏଇଠି ବସିଚି ତମେ।
ଏଇଠି ବସିଚି ଆଉ ଆଉ ତମ ଘରେ ଏଡେ।
କଣ କହିଲ।
ଆମ ଘର ହଉଚି କଟକ।
କଣ।
ଆମ ଘର ହଉଚି କଟକର ନିଆଳି।
ଓହୋ ଆଉ କଣ ଖାଇଥିଲେ ଦିପହରେ।
ହଁ ମୁଁ ବାହାରକୁ ଭାତ ଡାଲି
ଓହୋ ଆଉ ତମ ଏକ୍ଜାମ କେବେ ଅଛି।
ଆମର ଏକ୍ଜାମ ହବ ଆଉ ଆଉ ତମ ଘରେ କିଏ କିଏ ଅଛନ୍ତି।
ଆମ ଘରେ
ଓହୋ ଆଉ ଆଜି ଆପଣ କେ ଯାଇଥିଲେ ତ ବୁଲିବା ପାଇଁ ନା କଣ କହୁଥିଲେ।
ମୁଁ କହିଲି ଆପଣ ବା କେଟେ ବୁଲିବା ପାଇଁ ଯାଇଥିଲେ ନା କଣ କହୁଥିଲେ।
ହଁ ମୁଁ ଯାଇଁଥିଲି ପୁରୀ ଯାଇଁଥିଲି ବୁଲିବାକୁ କିନ୍ତୁ କୁ ଭଗବାନଙ୍କୁ ଦେଖି ବ ଯାଉ
ଆଉ ରାତିରେ କଣ ଖାଇବେ।
ରାତିରେ ସେମତି କିଛି ନାହିଁ ଆମେ ହଷ୍ଟେଲରେ ଖାଇବା ଟିକେ ହଉଛି ତ ସେଥିପାଇଁ ଆମ ହୋଟେଲରେ ଦଉନାହାନ୍ତି। ଆଉ ଆମେ ରାତିରେ ଭାବୁଛୁ କିଛି କିଣିକି ଖାଇବୁ।
ଓ ହ। ଆଉ ହଷ୍ଟେଲରେ ତମ ସାଙ୍ଗ କେ ଅଛନ୍ତି ନା ହଁ ଆମେ ଖାଇବା ରାତିରେ ରୁଟି। ଆମେ ରୁଟି ଖାଇବା ଆଉ ଆଳୁ ଭଜା ପାମ୍ପଡ଼ ଆଉ ପନିର ସବୁ ଖାଇବା ଆଉ ଏମିତି ସବୁ ହେଇଛି ଆଉ।
ହଉ ହଉ ଆଉ।
କଁ କୁହ ହଁ କୁହନ୍ତୁ।
ତମ ଘର କୋଉଠି।
ଆମ ଘର ବାଲେଶ୍ଵର ଆଉ ତମର କେ ଭାଇ ଭଉଣୀ ଅଛନ୍ତି।
ହଁ ହଁ ମୋର ଗୋଟେ ଛୋଟ ଭାଇ ଅଛି ତାପରେ ଆମର ଜଏଣ୍ଟ ଫ୍ୟାମିଲି ତ ସେଥିପାଇଁ ମୋ ବଡ ବା ପା ବଡ଼ ମାଙ୍କର ତାଙ୍କର ବି
କାଲି କାଲି ଆମର ଉପମା ହଁ।
କଣ କହିଲେ କାଲି
କାଲି ଆମେ ଗୋଟେ ପ୍ଲାନିଂ କରିଥିଲୁ ଜଗାନାଥଙ୍କୁ ଦେଖ୍ କ୍ଷା କରିବା ପାଇଁ ପୁରୀ ଯିବୁ ବୋଲି ତିଇକି ଆମେ ଯାଇଥିଲୁ ବସ୍ ଏଠୁ ମୁଁ ହଷ୍ଟେଲ୍‌ରେରଉଚି ତ ସେଥିପାଇଁ ମୁଁ ଉବର ବୁକ୍ କଲି ଉବର ବୁକ୍ କରିକି ଗାଡି ଆସିଲା ଗାଡି ଆସିଲାରୁ ମୁଁ ଗଲି ଯାଇକି ମୁଁ ପହ କି ମାଣ ବିହାର ସାଇଟ୍ ସେଇପଟରେ ତା ତାପହଞ୍ଚତେ ନାହିଁ କଣ ହେଇଚି ନା ବହୁତ ଜୋର୍ ବର୍ଷା ସେପଟେ ଏଡେ ଯୋସେ ବର୍ଷା ପକେଇଲା ଯେ ତିନ୍ ଆଁ ସାଢ଼େ ଦଶଟା ପାଖୁରୁ ଆମେ ବସିଚୁ ଯେ। ଆ ଆସିକି ହେଇଗଲା ସାଡେ ତିନିଟା ପାଖାପାଖି ଏଡେ ଜୋର୍ଷ ବର୍ଷା ପକେଇଲା ବର୍ଷା ପକେଇଲା ତାପରେ ଭୁକ ବି ଲାଗିଲାଣି ଆଉ କଣ କରିବୁ ଚାରିଆଡେ ତ ଆମେ ବୁଲି ପାରିଲୁନି। ଆଉ ହେଟୁ ବସିପାଇଲୁ ବସିଲୁ ତାପରେ ବସ୍ ବି ଗୋଟେ ପୁରୀ ବସ୍ ଲାଇନ୍‌ ବସ୍ କୋଉଟା ଆସିଥିଲ ନା ଆମେ ଭାବିଲୁ କେତେ ଆଉ ଉଁ ଅଧା ଅଧା ବସ୍ ଧରି କିଛି ସେଇ ଯୁଗୁରୁ ସେଠି ବସିଲି ତାପରେ ଆଉ ବ ହୋଟେଲ ବଗେରା ଗୋଲୁନି ଖାଇବା ପାଇଁ। ସ୍ଵିଗି ଆଉ ଜୋମାଟୋ ସେଇଠୁ ଆମେ ମଗେଇଦେଲୁ ଖାଇବା ପାଇଁ ତାପରେ ଆସିଲା ଖାଇବା ଧରିକରି। ଆ ମୋର ଗୋଟେ ଟୁଇଁ ବୋଲି ଆପ ଅଛି ଖାଇବା ଆମଗେଇବା ପାଇଁ ସେଥିରେ ମୁଁ ମଗେଇ ପାରିଲିନି। କଣ କରିବା ମୋ ସାଙ୍ଗ ଗୋଟେ ତାକୁ କହିଦେଲି ସିଏ କହିଲା ମତେ କେମିତି କଣ ମଗେଇିବା ପାଇଁ। ତାପରେ ସେଟା ଯେତେ ଚେଷ୍ଟା କନି ସେଇଟା ହେଇ ପାଇ କଁ କହି ମୁଁ ଭାବିଲି ସ୍ଵିଡି ରୁ ଖାଇବା ମଗେଇ ସ୍ଵିଡି ରୁ ଭା-ଭାତ ଆଉ
ଏବେ ବୋହୁତ ମାନେ ମାନେ ନିଜକୁ ଯିବାକୁ ପଡୁନି ମାନେ ଡ଼ର କଲେ ସବୁ ଖାଇବା ଆସି ଯାଉଚି ସେଇଟା ବି ଗୋଟେ
ସେଇ ତ ମେନ୍ କଥା ସେଇଠି ନା ମେନ୍ କଥା କହିଲୁ ମୁଁ ଯାଇଥିଲି ପୁରୀ ଦେଖା କରିବା ପାଇଁ। ଜଗନ୍ନାଥଙ୍କୁ କିନ୍ତୁ ବେରଙ୍କ ହଁ। ହଁ କୁ କୁହନ୍ତ।
ତୋ କଥା ମଝିରୁ କଟିଗଲା।
ମୁଁ କହିଲି ତାପରେ ଆମେ ପୁରୀ ବାହାରିଥିଲୁ ଯିବୁ ବୁଲି ପୁରୀ ତାପରେ ଯିବୁ। କଣ ଅଧ ବାଟ୍ରେ ଆମେ ବସିଚୁ ତ ବର୍ଷା ଏମିତି ପ କଉଚି ତାପରେ ବସ୍ ଗୋଟେକି ବି ଆସିଲାନି। ତାପରେ ଆମେ ବସିଲୁ ଭାବିଲୁ କି ହଁ ବୋଧେ ଜଗା ଗି ରାଗେନାଇଁ ଆମେ ବସିଲୁ ସେମିତି। ତାପରେ ଏଇ ପାଖରେ ଏମତି ଗୋଟେ ମନ୍ଦିର ଥିଲା ହେଟିକି ଯା ଯାଇଥିଲୁ ବୁଲାବୁଲି କଲୁ। ସେ ପାଖ ସେଠି ଟିକେ ମଲ୍ ଫଲ ବୁଲାବୁଲି କଲୁ ତାପରେ ଆଉ ରା ତି ହେଇଗଲାଣି ଏଣେ ବି ତାଙ୍କ ଯାଆ ସ ମୋ ସାଙ୍ଗ ସଅ ବୁଲିବା ପାଇଁ ଯାଇଥିଲି ତାର ଏଣେ ସେ କଲେଜରୁ ବି ଟିଚର୍ ଅଛି ତାର ହଉଚି କଣ ତ କଲେଜରୁ ମେଲ୍ ଆସିଲା। ଆଉ କାଲି ଇମିଡିଏଟଲି ଆସି ସକାଳୁ ପହଞ୍ଚ କଲେଜ ରେ। ଏନ୍ତି ମେଲ୍‌ ଆସିଲା ସିଏ ବି ଆଉ ରହି ପାରିଲାନି ତ ମୁଁ ବାଧ୍ୟ ହେଇକି ଆଉ ଜୋଗା କୁ ଦେଖାକରି ତ ଯାଇପାରିଲୁନି। ସେଇଥିପାଇଁ ଆଉ ରିଟନ୍‌ ହେଇକି ପଳେଇ ଆସିଲୁ ଆଉ ଆଉ ତମ ପ୍ଲାନିଂ କଣ?
କଣ କହିଲ?
ମୁଁ କହିଲି ତମର ବୁଲାବୁଲି ପାଇଁ ପ୍ଲାନିଂ କଣ ମୋ ଏଟା ତ ମୋ ପ୍ଲାନିଙ୍ଗ ଥିଲା ଜଗନ୍ନାଥ୍
ହଁ ମୋର ବି ସେଇ ବହୁତ ଇଛା ଅଛି ଜଗନ୍ନାଥକୁ ଦର୍ଶନ କରିବା ପାଇଁ। କିନ୍ତୁ ମାନେ ଯାଇ ହଉନି। ମାନେ ଆଡେ କ ଭୁବନେସ୍ଵରରେ ମୁଁ ରହୁଚି ନା ମୁଁ ହଷ୍ଟେଲରେ ରହୁଛି। ପଢୁଚି ପ୍ଲସ ଥ୍ରି। ସେଥିପାଇଁ ପ୍ରୋବ୍ଲେମ ହଉଚି ଟିକେ ବୁଲାବୁଲି କରିବାକୁ। ଏକ୍ସାମ୍ ତାପରେ ଏମିତି ଦେହ ଖରାପ ହେଇକି ମଝିରେ ଏ ହଷ୍ଟେଲରୁକି ଟିକେ ମୋ ଦେହ ଖରାପ ହେଇଯାଇଥିଲା। ସେଇଟା ବି ବଡ କମିଲାନି ସେଇଥିପାଇଁ ମାନେ ମୁଁ ମୋ ଇଛା। ଥିଲା ଏତେ ବଳୁ ଆମକୁ ଆମର ପ୍ଲାନିଂ ଥିଲା କି କି ପୁରୀ ଯିବା ପାଇଁ କାଇଁ ନା ଦି ବର୍ଷ ପାଖା ପାଖା ହବ ନା ଆମେ ପୁରୀ ଯାଇନୁ ସେଇଥିପାଇଁ ଆମେ ଭାବିଥିଲୁ? ବୁଲାବୁଲି କରିବା ପାଇଁ କିନ୍ତୁ ପାଇଁ ଆମେ ଜାଣିପାରିଲୁନି ଆଉ ଆଉ ଜଗନ୍ନାଥଙ୍କ ଯେବେ ଡୋରି ଲାଗିବ ନା ତମେ ସେବି ଇଏ କରେ ତମେ ତାଙ୍କ ପାଖେ ଯାଇ ପହଞ୍ଚିଯିବ। ଆଉ ତାଙ୍କର ଯଦି ଡୋରି ନ ଲାଗିବ ତମେ ଯେତେ ପଇସା ବାଲା ହେଇଥା କି ଯାହାବି ହେଇଥାଅ
ହୁଁ। କଥାରେ ଅଛି ଯେତେ ଧନ ସମ୍ପତ୍ତି ଯେତେ ଟଙ୍କା ଥିଲେ ବି ତମେ ଯଦି ଜଗନ୍ନାଥ ଯଦି ନ ଡାକିଥିବ ତାହେଲେ ତମେ ପୁରୀ ଯାଇପାରିବନି।
ହଁ ଏଇଟା ତ ସ ତ ମୁଁ ଜାଣନ୍ତି କି ଜଗନ୍ନାଥଙ୍କ ବିନା ଇଚ୍ଛାରେ ଗୋଟେ ପତ୍ରଟେ ବି ହଲିବନି ଆମେ ଆଉ କଣ? କଣ ଆମେ ତାଙ୍କର ହିଁ ସବୁକିଛି
ତ ଆଉ ଘରେ ସବୁ ଭଲ ତ?
ଆଉ ଆପଣଙ୍କ ଘରେ ସବୁ କେତେ ମେମ୍ବର ଅଛନ୍ତି ଆଉ ଆପଣଙ୍କ ଭାଇ ଭଉଣୀ କଣ?
ଆମ ଘରେ ଆମର ଜଏଣ୍ଟ ଫ୍ୟାମିଲି ରହୁ ଆମର ସେମିତି ଇଏ ଫୁମି ମୋ ବାବା ଅଛନ୍ତି ମୋ ମା ମୁଁ ମୋ ଭାଇ ଆ ଆଉ ମୋ ଜେଜେମା ଆଉ ମୋ କାକା ଏମତି ମାନେ ମୋ ଜଏଣ୍ଟ ମାନେ ପଡିଶା ଟାଇପର ସେମାନେ ଏମିତି ସବୁ ଅଛନ୍ତି କିନ୍ତୁ ଆମର ଏତିକି ଫ୍ୟାମିଲି ଆଉ ତମର
ହଁ ହଁ ଆମର ବି ସେମ୍ ମାନେ ଆମର ବହୁତ ବଡ ଫ୍ୟାମିଲି। ମାନେ ମୁଁ ବଡ ବାପା ବଡ ମାମା ମଝି ଆପା ଝି ବାପା ଏମିତି ଭାଇ ଭାଉଜ ଏମିତି ସବୁ ମିସି କି ଅଛୁ ଆମ ଗାଁ ଆଉ ଜଏଣ୍ଟ ଫ୍ୟାମିଲି ତ ରହିଲେ ବଣ୍ଡିଂଟା ଭଲ ସେତ ତମ ଭିତରେ କଥାବାର୍ତ୍ତା ବଣ୍ଡିଙ୍ଗ ଆଉ ଭଲ ହେଲେ ତୁ ଖୁସି ବାସିରେ ରହି
ହୁଁ ଘରେ ଯେତେ ବି କଣ ପ୍ରୋବ୍ଲେମ ହେଲା ସବୁ ମିଶିକି ରହିଲେ ଭଲ।
ହଁ ଯୋଉ ଛୋଟ ଜିନିଷ ବି ଛୋଟ ପ୍ରୋବ୍ଲେମ ହେଲେ ଅହିକା ଫ୍ୟାମିଲି ଦି ଜଣ ତିନି ଜଣ ଥିବେ ତ ଜଣଙ୍କର କିଛି ପ୍ରୋବ୍ଲେମ ହେଲେ ଆଉ ଜଣଙ୍କ ମାନେ ଭିତରେ ଡର ଲାଗିବ କି କଣ କେମିତି ନେବି କଣ କରିବି ମେଡିକାଲ କିନ୍ତୁ ଜଏଣ୍ଟ ଫ୍ୟାମିଲିରେ ଥିଲେ ଦେହ ଖରାପ ହେଲେ ସମସ୍ତେ ଅଛନ୍ତି। ତମକୁ ଆସିକି ନେଇଯିବେ ସେଇଟା ସେଇଟା ହଉଛି ମେନ୍ ଆଉ ବଡ କଥା ହଉଛି ବଣ୍ଡିଙ୍ଗ। ବଣ୍ଡିଙ୍ଗ ଭଲ
ହୁଁ ହୁଁ। ହୁଁ ସେଇଟା ତ ଠିକ କଥା ଆଜ୍ଞା।
ଖାଇବା କଣ ଖାଇଥିଲେ?
ଭାତ ଡାଲି ଆଉ ଗୋଟେ ଆଳୁ ଭେଣ୍ଡି ପଡିକି ଭଜା ହେଇଥିଲା। ଆଳୁ ଚଟଣୀ ହେଇଥିଲା ଆଉ ପାମ୍ପଡ଼ ଆସିଥିଲା। ଆଉ ପୋଟଳ ଆଳୁ ତରକାରୀ ଏମିତି ହେଇଥିଲା ଆଉ ଆଉ ଉଁ ରାତିକି କଣ ଗୋଟେ ରୁଟି ହବ ବୋଧେ ଆଉ ତମର
ବି ସେ ବାହାରେ ଯାନ୍ତିନା ହୋଟେଲରେ ମାନେ ଖାନ୍ତିନି ସେ ତ ଅଣ୍ଡା ହେଇଥିଲା ଅଣ୍ଡା ମାଛ ଭାତ ଡାଲି ପାମ୍ପଡ ଏମିତି ସବୁ ବାହାରେ ଯାଇଥିଲୁ ନା କା ନା ଆଜି ମୋର କିଛି କାମ ଥିଲା ବାହାରେ ଯିବାକୁ ବାପାଙ୍କ ସହିତ ଯାଇଥିଲି ତ ସେ କାମଟା କିଛି ପ୍ରୋବ୍ଲେମ ପାଇଁ ହେଇ ପାରିଲାନି। ଆଉ ତ ଦିଟା ସୁଧା ଦିଟା ହେଇଗଲା। ନା ତ ଖାଇବାକୁ ପଡିବ ହ ହୋଟେଲ ବି କିଛି ପ୍ରୋବ୍ଲେ ଖାଇବା ବନ୍ଦ ଅଛି। ବାହାରୁ ହିଁ ଖାଇବାକୁ ପଡିବ ଏମିତିରେ ମୁଁ ଯାଇ ଖାଇଁ ଦେଇେକି ଆସିଲି ଆଉ।
ଆଛା
ହଷ୍ଟେଲ ତ ବହୁତ ପ୍ରୋବ୍ଲେମ ହଉଛି। ମାନେ ପାଣି ବନ୍ଦ ହୋଇଯାଉଛି। ମଝିରେ ମଝିରେ ସକାଳେ ଯାଉଛି ରାତିକି ଆସୁଛି ପାଣି ଆଉ ଖାଇବା ବି ବନ୍ଦ ହୋଇଯାଇଚି। ତ ସେଇଟା ବହୁତ ପ୍ରୋବ୍ଲେମ ହଉଛି ହଷ୍ଟେଲରେ ତମେ ଏତେ ପଇସା ଦେଇକି ରହିବ। ଲାଷ୍ଟ କୁ ତମେ ଏ ପ୍ରୋବ୍ଳେମ
କି ଆଉ ପଢ କିଛି ପ୍ରୋବ୍ଲେମ ହବନି। ଏ ଗ୍ଜାମ୍ ସବୁ ଜିନିଷ ହଉଛି। ଏବେ ଆମ ଏଗ୍‌ଜାମ୍ମ ଅଛି। ସାଙ୍ଗେ ସାଙ୍ଗେ ଏଇା ଖାଇବା ବନ୍ଦ କରିଦେଇନ୍ତି। ଏ ପାଣି ବନ୍ଦ ହେଇଯାଇଛି। ବହୁତ ପ୍ରୋବ୍ଲେମ୍ ହେଉଛି।
ଓହୋ ହୁଁ। ଆଉ ଆମର ଏପଟେ ବହୁତ ଜ୍ରଷେ ଗରମ ହଉଛୁ ଏତେ ଗରମ ହଉଛି ବର୍ଷା ବି ଟିକେ। ହଉନି ପିଲା ଆଡାକ ଖରାରେ। ସ୍କୁଲ ଯାଉଛନ୍ତି କେତେ କ'ଣ ହଉଛି ତଥାପି ଟିକେ ବର୍ଷା। ହଉନି ସମସ୍ତେ ଗରମରେ ଖାଲି ଏପଡ ସାପଡ଼ ହଉଛନ୍ତି ତମର ସେପଟ ତ ପ୍ରବଳ। ଗରମ ହଉଥିବ ନା।
ହଁ ଏଇଠି ତ ବହୁତ ଗରମ ହଉଛି ମାନେ ଏତେ ଗରମ ଲାଗୁଛି ଯେ। ମାନେ ମୁଁ ବାହାରକୁ ଯାଇଥିଲି ଏତେ। ମୁଣ୍ଡ ବହୁତ ଜରେ ବିନ୍ଧିଲା ଆଉ ତା। ପରେ ଆସିବା ପାଇଁ ବି ଯିବା ଆସିବା ପ୍ରୋବ୍ଲେମ୍ ନା ହଁ।
କିଚ ତ ଏପଟେ ହଉ ତାହେଲେ ମୁଁ ରଖୁଛି ପରେ କଲ୍ କରିବି ଆଜ୍ଞା।
ହଉ ହଉ।